ହଁ ସାଙ୍ଗ କେମିତି ଅଛୁ।
ହଁ ସାଙ୍ଗ ଭଲ ଅଛି ଆଉ ତୁ କଣ ଖବର ତୋର।
ମୁଁ ଭଲ ଆଉ ତମ ଘରେ ସମସ୍ତେ କେମିତି ଅଛନ୍ତି।
ହଁ ଘରେ ସବୁ ଭଲ ଅଛନ୍ତି ତୋ ଘରେ ସବୁ କେମିତି ଅଛନ୍ତି ସାଙ୍ଗ।
ହଁ ଆମ ଘରେ ବି ଭଲ ଅଛନ୍ତି ଆଉ ଆଜି କଣ ଖାଇଲୁ ସକାଳେ।
ସକାଳେ ଖାଇଥିଲି। ଇଟିଲି ଖାଇଛି ପୁରୀ ଖାଇଛି ତୁ କଣ ଖାଇଛୁ ସକାଳେ।
ଖାଇଛି ଆଉ ତୁ ରଜ କେତିକି କଟିଲା।
ଅଁ ରଜ ବଢିଆ କଟିଲା। କ୍ରିକେଟ ଖେଳ ହେଲା କବାଡି ଖେଳ ହେଲା ଖୋ ଖୋ ଖେଳ ହେଲା। ବହୁତ କିଛି ଖେଳ ହେଇଛି ପିଠା ବି ଖିଆ ହେଇଛି। ଆଉ ଦୋଳି ବି ଖେଳ ହେଇଛି ତୋର ଖବର କଣ ତୋ ରଜ କେମିତି କଟିଲା?
ମୁଁ ବି ସେଇ ରଜରେ ପୋଡ ପିଠା ହେଲି ନୂଆ ଡ୍ରେସ ପିନ୍ଧିଲି ଆଉ ହ ଫଟୋ ଉଠେଇଲି ଆଉ ଦୋଳି ଖେଳିବା ପାଇଁ ଗଲି ଆଉ ରଜ ପାନ ବି ଖାଇଲି ଏମିତି ସବୁ ମଜ ମସ୍ତି। ଏମିତି କଲି ଆଉ ହଁ।
ଖାଉ ଆଉ ତାହେଲେ।
ହଁ ସାଙ୍ଗ ଆଉ ମୋତେ କହିଲୁ ତୋତେ ଆଉ ମତେ କହିଲୁ ତୋତେ ସବୁଠୁ କୋଉ ଖେଳ ଖେଳିବା ପାଇଁ ଅଧିକ ଭଲ ଲାଗେ।
ମତେ ଭଲ ଲାଗେ କ୍ରିକେଟ ଭଲ ଲାଗେ।
ଆଉ ବଢ଼ିଆ ଆଉ ଆଉ
ଉଁ।
ଆଉ ତୋତେ ତାହେଲେ ମୋତେ କହିଲୁ ତ କ୍ରିକେଟ ଖେଳ ବିଷୟରେ ମୋତେ ବି କ୍ରିକେଟ ଭଲ ଲାଗେ ହେଲେ ମୁଁ ସାଙ୍ଗ ମାନ ସାଙ୍ଗରେ ଛୁଟି ତ ମୋର ଏତେ ଖେଳୁନି କି ଆଉ ଏତେ ମନ ନାହିଁ କହିଲୁ ତୁ କେମିତି କଣ ଖେଳୁ ମତେ। ମତେ ଟିକେ କହିଲୁ ତୋର କ୍ରିକେଟ ଖେଳ ବିଷୟରେ।
କ୍ରିକେଟ ଖେଳ ମତେ ବୋଲିଂ ଭଲ ଲାଗେ ବଲ୍ ପକେଇବା। ଆଉ ମୁଁ ବହୁତ ସାରା ୱିକେଟ ବି ନେଇଯାଏ ବଲ୍ ପକେଇକିରି।
ବଡ଼ିିଆ ଆଉ।
ମତେ ବ୍ୟାଟିଂ ଏତେ ଭଲ ଲାଗେନି କିନ୍ତୁ ମୁଁ ବୋଲିଂ ରେ ବହୁତ ଭଲ।
ହଁ ଆଉ ମତେ ବି ସେମିତି ମୁଁ ବି ଛୋଟବେଳେ ହଁ ମତେ ଛୋଟବେଳେ ଯାହା ମୁଁ ଖେଳିଥିଲି ଆମ ସାଙ୍ଗ ମାନଙ୍କ ସହ ଛୋଟବେଳେ ଆଉ ସେତେବେଳେ ତ ବହୁତ ବଢ଼ିଆ ଲାଗୁଥିଲା ବହୁତ ମଜା ବି ଲାଗୁଥିଲା ମନ ଖୁସି ହେଇଯାଉଥିଲା ଆଉ ଏବେ ତ ଆଉ ଏତେ ଖେଳରେ ଆଉ ଖେଳୁନି ଏବେ ଆଉ ଏତେ ମନ ନାହିଁ ମୋତେ। ଆଉ ତତେ ଫୁଟବଲ ଖେଳିବା ପାଇଁ କେମିତି ଭଲ ଲାଗେ।
ହୁଁ ବହୁତ ଭଲ ଲାଗେ ମୋର ପସନ୍ଦର ଖେଳ ଫୁଟବଲ ବି। ଫୁଟବଲ ରେ ଗୋଟେ ଟିମ ୱାର୍କ ବହୁତ ଦରକାର ହୁଏ ଆଉ ରନିଂ ମଧ୍ୟ ବହୁତ ଦର କାର ସେତିରେ ଦୌଡିକି ବଲକୁ ଗୋଇଠା ମାରିକି ତାକୁ ଗୋଲ କରିକି ସେଟା ହିଁ ମେନ୍ ତାକୁ ଇଏ କରିବାକୁ ପଡେ ନହେଲେ ବେଶୀର ଦରକାର ଫୁଟବଲ ରେ କଣ ଦୌଡ଼ିବ ବଲ୍ କୁ ଗୋଇଠା ମାରିବ ଆଉ ଖେଳିବ ଆଉ ଟିମ ସାଙ୍ଗରେ ମିଶିକି ଖେଳିବ।
ହଁ ଯେମତି କେମିତି ସାଙ୍ଗ ହେଇକି ପୁରା ଗୋଟେ ଇଏ କୁଳୁଫ ହେଇକି କି ଖେଳେ ବହୁତ ବଢିଆ ମାନେ ବ ମାନେ ଖେଳିବାକୁ କୁ ହିଁ ପଡିବ ଗୋଟେ ଗ୍ରୁପ୍ ହେଇକି ତୋତେ ଖେଳବା ପାଇଁ ପଡିବ ମତେ ବି ଏମିତି ବହୁତ ଭଲ ଲାଗେ କ୍ରି କେଟ୍ ଯେମିତି କ୍ରିକେଟରେ ଆମେ ବ୍ୟାଟିଂ କରେ ଆଉ ବୋଲିଙ୍ଗ ଆଉ ଫିଲ୍ଡିଙ୍ଗ ଓ ତିନି ପ୍ରକାର ର ଦରକାର ହେଇଥାଏ ମେନ୍ ହଉଛି ଖେଳିବା ପାଇଁ ବ୍ୟାଟିଂ ବୋଲିଂ ଆଉ ଫିଲ୍ଡିଂ ନା। ପୁଣି
ହୁଁ।
ଯେବେ ତ ମୁଁ ଛଅ ଗରେ ଆ କିି ଚାରି ସେତେବେଳେ ତ ମୋତେ ବହୁତ ବଡ ମଜା ଲାଗେ। ଖୁସି ଲାଗି ବହୁତ ଖେଳଆ ଆହୁରି ମଜା ଆସି ଯାଇ ପୁରା। ଆଉ ତତେ କେମିତି ଫୁଟବଲ ଖେଳ ବିଷୟରେ ମତେ ବି କହ ମୁଁ ବି ଟିକେ ଜାଣିବି।
ହୁଁ ଫୁଟବଲ ରେ ଏ ମିତି ଗୋଟେ ଖେଳ ଯୋଉଟା ଆମେ ସବୁ ସମସ୍ତେ ମିଶିକି ଖେ ଳୁ ଗୋଟେ ଟିମ୍ ହେଇ ଖେଳୁ ଜଣଙ୍କୁ ବିନା ଆଉଜଣେ କିଛି କରିପାରିବନି ଏକଲା ସେ ଖେଳରେ କିଛି କରିପାରିବନି। କ୍ରିକେଟ ରେ କେମିତି ବ୍ୟାଟିଂ କରିବ ସେ ମାରିକି ଜିତେଇଦବ ବୋଲିଂ କରିବ ସେ ବଲ୍ ପକେଇକି ଆଉଟ୍ ନେଇଯିବ କିନ୍ତୁ ଫୁଟବଲ ରେ କଣ ସମସ୍ତେ ମିଶିକି ଖେଳିବା କଥା ଫୁଟବଲ ରେ ଗୋଲ କରିବାର ମଜା ଅଲଗା ସମସ୍ତେ ମିଲେଇ ମାନେ ମିଶିକି ସମସ୍ତେ ଜଣ ଜଣଙ୍କୁ ପାସ୍ ଦେଇକି ଗୋଲ କରିବାର ତାପରେ ଆମେ ସବୁ ମିଶିକି ସେଲେବ୍ରେଟ କର ତାକୁ ସେଇଟା ହିଁ ବହୁତ ମଜା ଆସେ।
ହଁ ଯେମତି ହଁ ସେମତି କ୍ରିକେଟ ଖେଳ ବି ସେମତି ଯେମତି ଆମେ ଏକରେ ତ ତାକୁ ଆମେ ଖେଳିବା ପାଇଁ ବଟ ଆଉ ବଲ୍ ଆଉ ବ୍ୟାଟ ବ୍ୟବହାର କରିକି ଖେଳିଥାଉ। ଆଉ ସେଥିରେ ପୁଣି ଦିଟା ଆମର ଦଳ ଥାଏ ପ୍ରତ୍ୟେକ ଦଳରେ ଏଗାର ଜଣ ଥାଆନ୍ତି। ଆଉ ତାର ବହୁତ ପ୍ର କାରର ଥାଏ ଯେମିତି ଟେଷ୍ଟ ଆଉ ହୋଉଛି ଓ ଡି ଆଇ ଆଉ ଗୋଟେ ହୋଉଛି ଟି ଟ୍ୱେଣ୍ଟି। ଟି ଟେଷ୍ଟ ଖେଳ ଯୋଉ ହୁଏ ଟେଷ୍ଟ କ୍ରିକେଟ ଯୋଉ ମ୍ୟାଚ୍ ହୁଏ ସେ ରେ ଆମର ପାଞ୍ଚ ଦିନ ପର୍ଯ୍ୟନ୍ତ ସେଇଟା ଚାଲେ ଆ ପ୍ରତ୍ୟେକ ଦଳରେ କୋଡିଏ କୋଡିଏ ଓଭର ଖେଳ ହୁଏ ଆଉ ଏଇଟା ହିଁ ଟି ଟ୍ବେଣ୍ଟି ହିଁ ସବୁଠୁ ବହୁତ ବଢିଆ ଲାଗେ ଏଇଟା ତ ତୁ ଜାଣିଥିବୁ ଆଉ ପୁଣି ଛଅଟା ବଲ୍ ହଉଛି ଗୋଟେ ଓଭର ଆଉ ବ୍ୟାଟ୍ ସ୍ ମ୍ୟାନ ମାନେ କେମିତି ରନ୍ କରିକି ତାଙ୍କର ପୁରା ବଢାନ୍ତି ମା ଯୋଉ ସ୍କୋର ଟା ବଢାନ ପୁଣି ବୋଲ ଏମିତି ୱି କେଟ୍ ନେଇକି ପୁରା ବ୍ୟାଟମ୍ୟାନ୍ କୁ ଆଉଟ୍ କରିବା ପାଇଁ ଚେଷ୍ଟା କରନ୍ତି ଆଉ ସର୍ବାରିକ ତ ରନ୍ କରିଥିବ ସେଇ ଟିମ୍ ଟା ତ ପୁରା ଜିତିବ ଆଉ ନା। ଆଉ ପ୍ରତିଦିନ ଫୁଟ୍ ଫୁଟବଲ୍ ଖେଳିବା ପାଇଁ ଯାଉଛୁ ନା ନାଇଁ?
ହଁ ସମୟ ମିଳିଲେ ସନ୍ଧ୍ୟା ବେଳେ ଯାଏ। କିମ୍ବା ସକାଳେ ଯେତେବେଳେ ଉଠିଯାଏ ଶୀଘ୍ର ସାଙ୍ଗମାନେ ଡାକନ୍ତି ସେବେ ବି ପଳାଏ। ଫୁଟବଲ୍ ଖେଳିଲେ କଣ କି ଦେହଟା ଫିଟ୍ ରହିବ। ଆମେ ଦୌଡାଦୌଡି କରିବୁ। ଆମକୁ ଏକ୍ସଟ୍ରା ଏକ୍ସରସାଇଜ୍ ବି କରିବାକୁ ପଡିବନି। ସେଥିପାଇଁ ଫୁଟବଲ୍ ଖେଳିବାକୁ କେତେବେଳେ ସନ୍ଧ୍ୟା ବେଳେ ପଳାଏ। କେତେବେଳେ ସକାଳେ ପଳାଏ। ବଳେ ତ ଆମେ ଶୀତ ଦିନ ରାତିରେ ବି ଫୁଟବଲ୍ ଖେଳିଦଉ। ଯେତେବେଳେ ଶୀ ତ ଥଣ୍ଡା ଥଣ୍ଡା ଲାଗୁଥିବ ସେତେବେଳେ ରାତିରେ ଲାଇଟ୍ ଲଗେଇ ଦେଇକି ଫୁଟବଲ୍ ଖେଳିଦବୁ। ଉଁ, ଠିକ୍ କହିଛ, ସେତେବେଳେ ବଡି ବି ଫିଟ୍ ରହିବ ଶୀତ ବି ଲାଗିବନି, ଦେହ ଗରମ ବି ରହିବ। ସେ ଥିଲାଗି ଆମେ ଫୁଟବଲ୍ ରାତି ଦିନ ଯେତେବେଳେ ପାରୁ ସେତେବେଳେ ଖେଳୁ ବଢିଆ ଲାଗେ ଖେଳିବାକୁ।
ହଁ ଠିକ୍ କହିଲୁ। ମୁଁ ବି ଯୋଉ ସପ୍ତାହରେ ଯୋଉ ଶନିବାର ରବିବାର ଆସେ ଛୁଟି ଦିନରେ ସେବେ ମୁଁ ବସିକି ଟିଭିରେ ବସିକି କ୍ରିକେଟ୍ ଦେଖେ। ଆଉ ଟିଭିରେ ଯୋଉ ମ୍ୟାଚ୍ ହୁଏ ସେଇଟା ସବୁ ଦେ ଖିଲେ କି ଆଉ ସବୁ କିଛି ନୂଆ ଶିଖିବା ପାଇଁ ମିଳେ। ସେଇଠି ମୁଁ ଦେଖିକି ତା କୁ ଆଉ ଥରେ ମୋର ପ୍ରସ୍ତୁତ କରେ ଦେଖି ଦେଖିକି। ନୂଆ ଜିନିଷ ମିଳେ, ମୋତେ ଇଜି ବି ହୁଏ। ଖେଳ ଦେଖିବା ପାଇଁ। ଆଉ କଣ ଏଇଟା ବି ଖେଳିଲେ କଣ ଆମର ଏକେରେ ହଉଛି ଦଳ ସଅ କେମିତି ଖେଳିବୁ ଦି ଦଳ ମିଶ ଶିକି କେମିତି ତୋମର ଖେଳିବ ଆଉ ତୋମର କେତେ ଧୈର୍ଯ୍ୟ ଅଛି। ଆଉ ତୋମର କୌଶଳ ବି ଏଥିରେ ମାନେ ଅଦ୍ଭୁତ ବୃଦ୍ଧି ହବ ହଁ।
ହଁ। ସାଙ୍ଗରେ ଏକା ସାଙ୍ଗେ ଖେଳିଲେ ବି ଆମର ଦି ଜଣ ଦି ଜଣ ପରସ୍ପରର ସହ ଆମର ମିତ୍ରତ୍ ବି ବଢ଼ିବ।
ହଁ ଆଉ ତୁ ବି ଟିଭିରେ ଫୁ ଟବଲ୍ ମ୍ୟାଚ୍ ଦେଖିକି ତୋର ବି ତୋର ବି ଦକ୍ଷତା ଆହୁରି ବଢ଼େଇବା ବଢ଼ାଉନୁ। ଯେତେବେଳେ ଛୁଟି ଟାଇମ୍ ମିଳୁଛି ସେତେବେଳେ ଟିଭିରେ ଦେଖେ।
ହଁ ମୁଁ ବି ଦେଖେ ଫୁଟବଲ୍, ମ୍ୟାଚ୍ ଦେଖେ ମୁଁ ରାତିରେ ଦେଖେ, ବେଳେବେଳେ ଯେତେବେଳେ ଟୁର୍ଣ୍ଣାମେଣ୍ଟ ବି ହୁଏ ସେ ତେବେଳେ ବି ଦେଖେ, ଆମର ଏଇ ଆଖପାଖରେ ଲୋକାଲ୍ ଯେତେବେଳେ ପିଲାମାନେ ବି ଖେଳନ୍ତି, ଟୁର୍ଣ୍ଣାମେଣ୍ଟ ହୁଏ କି ତାଙ୍କର ସାଙ୍ଗ ସାଙ୍ଗ ହୁଁ, ହୁଁ ହଁ ସେଠି ବି ଯାଏ ମୁଁ ଦେଖିବାକୁ ବହୁତ ଭଲ ଲାଗେ। ଆଉ ଦେଖେ ଯେତେବେଳେ ମୁଁ ଟିଭି ରେ ଦେଖିନି କି ଫୁଟବଲ୍ ସେତେଳେ ପ୍ଲେୟାର୍ ମାନେ କେମିତି ସି ପିଡ୍ ରେ ଡିସିସନ୍ ବି ନିଅନ୍ତି। ମାନେ କେମିତି ଚିନ୍ତା କରନ୍ତି, କୋଉଟା କେମିତି ହେଲେ ସବୁ ଭାବନ୍ତି। ସେଟା ଦେଖେ ବହୁତ ଉଁ, ଖୁସି ଲାଗେ ଆଉ ବହୁତ ପ୍ରେରଣା ବି ମିଳେ ମୋତ ତାକୁ ଦେଖିକି।
ହଁ କାରଣ ଠିକ କଥା ମନ କୁ ଟାଇମ୍ କୁ ସରାଇବା ପାଇଁ ସେଥିପାଇଁ ନୁହେଁ। ଏହା ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ସାହାଯ୍ୟ କରୁଚି। ଆମର ବହୁତ ଉପକାର ମଧ୍ୟ କରୁଛି। ଆମ ଦେହକୁ ବି ବଟ୍ ଠିକ ରଖୁଛି। ଆମେ ଦୌଡିବା ଦ୍ଵାରା, ଖାଇବା ଦ୍ଵାରା ଖେଳକୁଦ କଲେ ଆମ ବି ଭଲ ରହୁଛି କହୁନୁ।
ହୁଁ, ଠିକ କହିଛୁ ରେ ତୁ। ଆଉ କଣ
ଆଉ ସ୍କୁଲ୍ ରେ ପୁଣି ସ୍କୁ ଖେଳ ହୁଏ ସେବେ ମୁଁ ସବୁବେଳେ କ୍ରିକେଟ୍ ରେ ଭାଗ ନଉଥିଲି। ଆଉ ମୁଁ ଟିମ୍ କୁୁ ମଧ୍ୟ ଜିତଉଥିଲି। ଆଉ ତୁ ବି ଭାଗ ନଉ ନା ନାଇଁ କୁଲ୍ ରେ ସ୍କୁଲ୍ ରେ ଉର୍ଜା ଥାଏ ନା।
ହଁ ମୁଁ ଫୁଟବଲ୍ ସହ ରନିଙ୍ଗ ରେସ୍ ରେ ବି ଭାଗ ନଉଥିଲି। କବାଡିରେ ବି ଭାଗ ନିଏ। ମୋତେ ତ ରନିଂ ମୁଁ ବି ରନିଂ ରେସ୍ ରେ ତ ମୁଁ ଭାଗ ନିଏ। କାହିଁକିନା ଫୁଟବଲ୍ ରେ ମୋର ଅଭ୍ୟାସ ଅଛିନା ଦୌଡ଼ି ଦୌଡ଼ି ସେ ସେ ମୁଁ ରନିଙ୍ଗ ରେସ୍ ରେ ବି ନେଇଯାଏ ଭାଗ। ଦୌଡେ ମୁଁ।
ଠିକ କର ସବୁ ଖେଳ ହେ ଯେ ଆମେ ଖେଳିଲେ ବି ଆମେ ଭଲ ଖେଳିଲେ ଯେନ୍ ଯେତେବେଳେ ଆମେ ଜିଲ୍ଲା କି ରାଜ୍ୟସ୍ତରୀୟ ଜାତୀୟ ଆଉ ଅନ୍ତର୍ଜାତୀୟ ଖେଳିବାର ମଧ୍ୟ ଆମକୁ ସୁଯୋଗ ମିଳିଥାଏ। ସେତେବେଳେ ବହୁତ ଖୁସି ଲାଗେ ଆଉ ଆମର ଦ-ଆଉ ଦୌଡ଼ିବା ଖେଳିବାରେ ଆମର ଶ ଶକ୍ତି ବି ମଧ୍ୟ ମଧ୍ୟ ବଢିଥାଏ ଆଉ ମାନସିକ ଚାପରୁ ମଧ୍ୟ ଆମକୁ ମୁକ୍ତି ମିଳିଥାଏ ଏଥିରେ। ଆମର ଆତ୍ମବିଶ୍ଵାସ ମଧ୍ୟ ବଢେ ଏକାଗ୍ରତା ବଢେ ଆଉ କେମିତି ଦୁଇ ଦଳ ମଧ୍ୟରେ ଖେଳିବା ସେଇଟା ବି ଆମକୁ ଶିଖାଏ ଆଉ ଶରୀର ବି ଆମର ବହୁତ ସ ମାନେ ସୁସ୍ଥ ରୁହେ ନା କି।
ହୁଁ।
ଆଉ ତତେ ସବୁଠୁ ତତେ ସବୁଠୁ କୋଉ ଚଢେଇମାନେ ବହୁତ ଭଲ ଲାଗନ୍ତି ନା ନାଇଁ ତୋତେ ଚଢେଇମାନେ କେମିତି ଲାଗନ୍ତି?
ହୁଁ ଚଢେଇମାନେ ତ ବହୁତ ଭଲ ଲାଗନ୍ତି ତାଙ୍କ ଶବ୍ଦ ବି ଭଲ ଲାଗେ ସବୁବେଳେ। ଚିଙ୍ଗ ଚାଙ୍ଗ ଚିଙ୍ଗ ଚାଙ୍ଗ ହୁଅନ୍ତି ଏବେ ଦେଖ ତୋର ସେପଟ ବି ଜଣେ ଚଢେଇ ବୋବୋଉଚି ମତେ ଯାହା ଶୁଭୁଛି।
ହଁ ଠିକ କ ଆଉ ତୋର ସବୁଠୁ ପ୍ରିୟ ଚଢ଼େଇ କଣ?
ହୁଁ କହୁଛି ତ ଶୁଣ ମୋର ସବୁଠୁ ପ୍ରିୟର ଚଢେଇର ନାଁ ହଉଛି ମୟୂର। ମୟୂର ଆମ ରାଷ୍ଟ୍ରୀୟ ପକ୍ଷୀ ବି।
ୱାଓ ମ
ତା ସୁନ୍ଦର ପଙ୍ଖ ଦେଖି ମତେ ବହୁତ ଖୁସି ଲାଗେ।
ଓହ। ହଁ। ଯୋଉ ପୁଣି ମୟୂର ଦେଖିଥିବୁ ବର୍ଷା ହେଲେ କେମିତି ନାଚେ ଆଉ ସେଇଟି ବହୁତ ସୁନ୍ଦର ଲାଗେ ନା ଦେଖିବା ପାଇଁ। ଆଉ ତୋର ତ ମୁଁ ବି ଶୁଣିଥିଲି ତୋର ତୋର ତ ହଁ ମୁଁ ବି ଶୁଣିଛି ତୋ ଗୋଟେ ଏରିଆରେ କୁଆଡେ ବହୁତ ମୟୂର ଭାରନ୍ତି?
ହଁଁ।
ମୁଁ ଯେବେ ତୋ ଘରକୁ ଯାଇଥିଲି ସେବେ ବହୁତ ସାରା ମୟୂର ଦେଖିଥିଲି।
ଶୁଣୁନୁ କଣ କହୁଛି ମୁଁ ଆମ ସକାଳେ ଯ ଘରେ ବର୍ଷା ହଉଥିଲା ନା ଘର ପାଖରେ ମାନେ ସକ୍ କାଳେ ଯୋଉ ବର୍ଷା ହଉଥିଲା। ମୁଁ ଯେତେବେଳେ ଉଠିଲି ଯେତେବେଳେ ଝରକା ଖୋଲିଲି ଯେତେବେଳେ ଆମ ଝରକା ପଛରେ ଗୋଟେ ମୟୂର ଛିଡା ହେଇକି ନାଚୁଥିଲା।
ବା ବଢିଆ ଦୃଶ୍ୟ ତ ବହୁତ ଖୁସି ଲାଗିଲା। ଆଉ ଗୋଟେ ଜାଣିଛୁ ଗୋଟେ ଟିଆ ପକ୍ଷୀ ଅଛି ସେଇଟା ବହୁତ ଚାଲା ଲାଖ। ଆଉ ଉ ସିଏ ନା ମଣିଷ ମାନେ ତାକୁ ଯାହା ବି କହିବେ ସେଟା ସେ ମଣିଷ ମାନଙ୍କ କ କଥାପି ସେ ଅନୁକରଣ କରିପାରିବ ଆଉ ତୁ କେବେ ଟିଆ ପକ୍ଷୀକୁ ଦେଖିଛୁ? ପାଖରୁ?
ମୁଁ ତ ଦେଖେିନି ତୁ କେବେ ଦେଖିଛୁ ତାକୁ ନିକଟରୁ?
ହଁ ମୁଁ ଆ ଆମ ଘର ପାଖରେ ଗୋଟେ ପାର୍କ ଅଛି ସେଇଠି ମୁଁ ଯାଇଥିଲି ସେଇଠି ମୁଁ ଦେଖି ସେ ଗଛରେ ଉଡୁଥିଲା ଆଉ ତୋର ତ ବଢିଆ ତୁ ତ ସବୁବେଳେ ମୟୂର ଦେଖୁଥିବୁ ତତେ ତ ଖୁସି ଲାଗିବ ଆଉ। ମୁଁ ବି ଯୋଉ ଯିବି ତୋ ଘରକୁ ସେବେ ଦେଖିବି ହେଲା।
ହଁ ଆସିବୁ ଆମର ଏ ଇଆଡେ ଗୋଟେ ଅଛି ପାର୍କ ବି ଅଛି ମୟୂରର ପାର୍କ। ସେଠି ବହୁତ ସାରା ମୟୂର ବି ଅଛନ୍ତି ଏମିତିରେ ବି କଣ ଆମ ଘର ପାଖରେ ତ ମୁଁ ଶୁଣୁ ସବୁବେଳେ ସକାଳୁ ଉଠିଲା ବେଳକୁ ମୟୁରୁ ଦେଖୁଛି। ଦିନେ ଦିନ ଆମ ଛାତ ଉପରେ ଉଡିକି ଆସିକ ମୟୂର ଛିଡା ହେଇଯାଉଛି।
ହଁ ଆଉ ସେମାନେ ଗଛ ରହିକି ତାଙ୍କର ଶବ୍ଦ ଇଏ ସବୁ ବହୁତ ଖୁସି ବି କରିଥାନ୍ତି କହୁନୁ। ସେଥିପାଇଁ ଆମକୁ ସବୁବେଳେ ପକ୍ଷୀ ପରିବେଶକୁ ନିହାତି ସୁରକ୍
ହୁଁ। ଆଉ କଣ ପକ୍ଷୀ ହଁ। ହଁ ସେଥିପାଇଁ ଆମକୁ ପକ୍ଷୀ ଆ ପରିବେଶକୁ ସୁରକ୍ଷା କରିବା ଦରକାର ଠିକ କହିଛୁ।
ହଁ।
ଯଦି ଅଧିକ ଗଛ ବି ଲଗେଇବା ତାହେଲେ ପକ୍ଷୀ ମାନଙ୍କ ପାଇଁ ଭଲ ବର୍ଷା ସ୍ଥାନ ବି ମିଳିଯିବ ନା?
ହଁ ଆଉ ତାକୁ ବି ଭିଞ୍ଜର ରେ ସେମାନଙ୍କୁ ବନ୍ଦ କରିକି ବି ରଖିବା କଥା। ତଥମୁ ସେମାନଙ୍କୁ ଯେତେ ଖୋଲା ଆକାଶରେ ଛାଡ଼ିଦେବ ସେମାନେ ବହୁତ ଖୁସି ଏବେ ମିଳିମିଶିକି ରହିଲେ ତାଙ୍କୁ ବହୁତ ଖୁସି ଲାଗିବ ଆଉ ତାଙ୍କୁ ଆମେ ବି ଆମ ପ୍ରକୃତି ସହ ତାଙ୍କୁ ଦେଖିଲା ଆମ ମନ ବି ବହୁତ ତ ଖୁସି ହେଇଯିବ ଆମେ ସେଇ କଥା ଆଜିକାଲି
ତୁ ଗୋଟେ କାମ କରୁନୁ ହୁଁ ତୁ ଯେ ଯେତେବେଳେ ସବୁବେଳେ ଛାତକୁ ଯାଉଛୁ ତମ ଛାତରେ ଗୋଟେ ମାଠିଆ କିମ୍ବା ଗୋଟେ ଜାଗା ପାତ୍ରଟେ ରଖିଦଉନୁ ପାଣି ରଖିଦେ ପକ୍ଷୀ ମାନ ଯେତେବେଳେ ଆସୁଥିବେ ସୋଷିଲା ପକ୍ଷୀ କି ମାନେ ତାକୁ ପାଣି ପିଇବେ କି ଗୋଟେ ଜାଗାରେ ଦାନ ଚାରା ବି ରଖିଦବୁ ସେମାନେ ଖାଇବା ଖାଇବେ। ତାକୁ ଖାଇବା ଖାଇକି ସେମାନେ ପେଟ ପୁୁରିବ ତାଙ୍କର ପାଣି ବି ପିଇବେ ନା।
ହଁ ସାଙ୍ଗ ଠିକ କହିଲୁ ମୁଁ ତ ଏବେ ସେଇଆ କରୁଛି ଏବେ ଖରାଦିନ ଅଛି ନା ସେଥିଲାଗି ମୁଁ ଗୋଟେ ପାତ୍ରରେ ପାଣି ର ରଖିକି ଆମ ଛାତ ଉପରେ ରଖିଦେଇଛି ଆଉ ଯୋଉମାନେ ଆସନ୍ତି ସେମାନେ ପିଅନ୍ତି ଆଉ। ମନ ଖୁସିରେ ଉଡକି ପାଆନ୍ତି।